ହାଲୋ।
ହେଲୋ।
ହାଲୋ ସାର୍ ନମସ୍କାର।
ନମସ୍କାର ଭଲ ଅଛ।
ହଁ ସାର୍ ଭଲ ଅଛି ସାର୍ ଆପଣ ଭଲ ଅଛନ୍ତି କି ସାର୍।
ହଁ ଭଲ ଅ ଛି ସେମିତି ଦେହ ପା ଟିକେ ଖରାପ ଚାଲିଛି ଏଇ ବର୍ଷାରେ ଟିକେ ବୁଲି ଦେଲି ତ। ଟିକେ ଜର ହେଇଯାଇଛି ଆଉ ଶୋଇଥିଲି ଆଉ। ଆଉ ତମର ସବୁ କେମିତି ଅଛ ଘରେ ସବୁ କେମତି ଅଛନ୍ତି?
ହଁ ସାର୍ ସବୁ ଭଲ ଅଛନ୍ତି ଆଉ ମେ ଆଜି ତ ଏପଟେ ଟିକେ ବର୍ଷା ହେଲା। ଟିକେ କ୍ଲାଇମେଟ ଟିକେ ଚେଞ୍ଜ ହଉଛି ନା। ଆଉ ଏ ବର୍ଷା ଋତୁ ବି ଆସିଗଲାଣି ହେଲେ ଆପଣ ମେଡିସିନ ଖାଇଲେଣି ନା ନାଇଁ।
ହଁ ମେଡିସିନ ଖାଇଛି ଆଉ ଚିକିତ୍ସାଳୟକୁ ଯାଇଥିଲି। ଔଷଧ ନେଇକି ଆସିଛି। ଆଉ ଖାଇକି ଆଜ -ଆଜି ଟିକେ ଏବେ ଏ -ଟିକେ ଭଲ ଲାଗିଲା ସ ସକାଳେ ବହୁତ ଖରାପ ଅବସ୍ଥା ଥିଲା ଏବେ। ଟିକେ ଭଲ ଲାଗିଲା ଆପଣଙ୍କ ଟିକେ ପଛ ପଟେ ଟିକେ ସେ ଶବ୍ଦ ଶୁଭ ଯାଉଛି।
କୌପଟେ ଶୁଭା ଯାଉଛି।
ଆପଣଙ୍କ ର ପଛ ପଟୁ ଶବ୍ଦ ଆସୁଛି କିଏ କଥା ହଉଥିବାର।
ଏବେ ଆସୁଛି କି ସାର୍।
ହଁ ଏବେବି ଟିକେ ଆସୁଛି ସୁବା ଯାଉଚି।
ହଁ ହେ ଏପଟେ ଆମ ସେ। ସାଇଡ ଗୋଟେ ତ ପିଲା ଅଛନ୍ତି। ଆଉ
ଓ ହଁ ହଁ
ଏବେ କ୍ଲିଅର ସୁଭୁଛି।
ହଁ ଏବେ ବଢିଆ ଶୁଭିଲା ଏବେ ଠିକ ଅଛି। ଆଉ କଣ କୁହନ୍ତୁ। ଆପଣଙ୍କର କେମିତି ସବୁ କାମ ଦାମ ଚାଲିଛି? ପିଲାଙ୍କୁ ପଢଉଥିଲେ ବୋଧେ ଆପଣ ପିଲାମାନେ ଆପଣଙ୍କ ପାଖକୁ ପାଠ ପଢିବାକୁ ଆସନ୍ତି ମୁଁ ଶୁଣିଥିଲି।
ହଁ ପିଲାମାନେ ଆସୁଛନ୍ତି। ପାଠ ପଢିବା ପାଇଁ ଚାଲିଛି ଭଲ ଚାଲିଛି। ସବୁ ଆଉ
କେତେ ଜଣ ପିଲା ଆସୁଛନ୍ତି?
ସବୁ ପଚାଶ ଖଣ୍ଡେ ଆସୁଛନ୍ତି ଆଉ।
ଏ ମା ପଚାଶ ପିଲା?
ହଁ।
କେମିତି ସମ୍ଭାଳୁଛନ୍ତି ଆପଣ?
ମୁଁ ରଖିଛି ପିଲାମାନଙ୍କୁ ସମ୍ଭାଳିବା ପାଇଁ ରଖିଛି। ମୁଁ ତିନି ଜଣଙ୍କୁ
ଓହୋ ପିଲାଙ୍କୁ ସମ୍ଭାଳିବା ପାଇଁ ଖାଲି ପିଲା ଆଉ ରଖିଛନ୍ତି ତିନି ଜଣ?
ହଁ ଏ ସାର୍ ମାନଙ୍କୁ ରଖି ଦେଇଛି ପଢା ପଢେଇବା ପାଇଁ।
ଆରେ ସାର୍ ମାନଙ୍କୁ ରଖିଛନ୍ତି ଯେ
ହଁ।
ଓ ହ ହୋ।
ଚାଲିଛି ପିଲାମାନେ
ହଁ।
ପିଲାମାନେ ଟିକେ ପାଠରେ ଟିକେ ଦୁର୍ବଳ ଅଛନ୍ତି ତ।
ହଁ।
ପିଲାମାନଙ୍କୁ ଟିକେ କେମିତି କଣ ଟିକେ ଭଲରେ ପଢିବେ ବହି ପଢି ଜାଣୁନାହାନ୍ତି। ଲେଖି ଜାଣୁନାହାନ୍ତି। ତ ସେମାନଙ୍କୁ ଟିକେ ଭଲରେ ଟିକେ ଦେଖିବା ପାଇଁ ତିନି ଜଣ ସାର୍ ମାନଙ୍କୁ ରଖିଦେଇଛି ଆଉ।
ହଁ ଆଜିକାଲି ପିଲା ତ ପାଠରେ ବହୁତ ଦୁର୍ବଳ ଯେତେ ଓ ମୋବାଇଲ ପ୍ରତି ବେଶୀ ଆକୃଷ୍ଟ ଆଜିକାଲି ପିଲାମାନେ।
ପିଲାମାନେ ଆଉ ଆଗ ପରି ଯୋଉଁ ପାଠରେ ଯୋଉ ଗୋଟେ ଆଗ୍ରହ ଥିଲା। ଏବେ ଆଉ ସେ ମୋବାଇଲ ଆସିଗଲା
ହଁ।
ପ୍ରତି ପୁରା ସେମାନେ ପୁରା ସେଇଠ ପୁରା ଟାଇମ ସେଇଠି ଦଉଛନ୍ତି। ସମୟ ସେଇଠି ହିଁ ଅତି ବାହିତ କରୁଛନ୍ତି।
ଆପଣ ସେଇ କଥା ଜାଣିଛନ୍ତି। ନା ଆଉ ଗାଁ ରେ ବି ଟିଚର କେତେଜଣ ପାଠ ପଢଉଛନ୍ତି ବୋଲି ପିଲାଙ୍କର ମନ କଥା ବେଶୀ ଜାଣୁଥିବେ ଆଉ ନାଇ କି।
ହଁ ଏବେ ପିଲାମାନେ ଟିକେ ପାଠରେ ଟିକେ ଆଗ୍ରହୀ ଅଛନ୍ତି। ଆଉ ସେମିତି ତାଙ୍କ କ ଦିଦି ସାର୍ ଟିକେ ମିଳି ନଥିଲେ ତ ସାର୍ ଆଉ ପାଠ କୁ ଟିକ କେ ଷାଠ ହେଲେ ଏକା ଗୋଟେ ପିଲା ରାସ୍ତାକୁ ଆସିଯାଏ।
ହଁ। ତାପରେ ଆଜିିକାଲି ପିଲାମାନେ ଆଗ ଯେମିତି ଖେଳା ବୁଲା କରୁଥିଲେ। ଆଜିିକାଲି ଖେଳା ଖେଳି ପିଲାଙ୍କର ବି କମି ଯାଉଛି ନା। ଖାଲି ଘରେ ରହିଲେ ମୋବାଇଲ ଦେଖିଲେ ବାପା ମା ତାଙ୍କ କାମରେ ବ୍ୟସ୍ତ।
ଆଉ ପିଲାମାନେ ଆଉ ଆଗ ପରି ଖେଳ ନାହିଁ। ଆଉ ବ୍ୟାୟାମ କରିବେନି ଧ୍ୟାନ କରିବେନି ଆଉ ପିଲା ମାନଙ୍କର କେମତି ଆଉ ମସ୍ତିଷ୍କ ସ୍ଥିର ରହିବ ସାର୍।
ହୁଁ ସେଥିପାଇଁ ତାଙ୍କର। ଆ ମ-ମସ୍ତିଷ୍କ ଖରାପ ହଉଛି ମସ୍ତିଷ୍କ ବିକୃତ ହଉଛି ଆଉ। କମ ବୟସ ରୁ ପିଲାମାନେ। ବେଶୀ ଅ-ଅଲଗା ଖରାପ ଖରାପ ବା ଟ ରେ ଯାଉଛନ୍ତି ନା। କମ ବୟସ ର ପିଲା ଖରାପ ରାସ୍ତାରେ ପଳଉଛନ୍ତି।
ହଁ ସାର୍।
ଆଉ ବେଶୀ ମାଇଣ୍ଡ ଖରାପ ହେଲେ ସୁଇସାଇଡ କରୁଛନ୍ତି।
ତ ସେମିତି ପିଲାମାନଙ୍କୁ ଗୋଟେ ଶିକ୍ଷା ଦେବା ବି ଜରୁ ରି ପିଲାମାନେ କେମିତି କଣ କରିବା ଦରକାର। ପାଠ ସହିତ କିଛି ତାଙ୍କ କୁ। ମୋରାଲି ଶିକ୍ଷା ମଧ୍ୟ ଦେବା ଦରକାର।
ହଁ ନିହାତି ନିହାତି। ତାଙ୍କର କେମିତି ସମାଜରେ ଚଳିବେ ସଂସ୍କାର ଏଇ ସବୁ ବିଷୟ ବି। ତାଙ୍କର ଅ ଆ-ଆଧ୍ୟାତ୍ମିକ ବୁଦ୍ଧିି କେମିତି ହବ ଏଇ ସବୁ ବି ଶିକ୍ଷା ବି ଦବା ଦରକାର। ଆପଣ ଦଉଥିବେ ତ ପିଲାଙ୍କୁ ଏସବୁ ବିଷୟ ପଢଉଥିବେ ତ ପା
ହଁ ପାଠ ସହିତ ପାଠ ସହିତ ପିଲାମାନଙ୍କୁ। ଆଉ କେମିତି ନମ୍ର ବି ହେବାକୁ ବି ପଡିବ ନା ପିଲା ବେଶୀ ପାଠ ପଢିଥିବ କିନ୍ତୁ କଥାବା ତାରେ ଗୋଟେ ତାର ବ୍ୟବହାର ଭଲ ନଥିବ ସା। ହାଁ ସବୁ ବିଷୟ ଶିଖିଥିଲେ ଜଣେ ଦେଖିଲେ ଜାଣିଦବୁ ଯେ ପିଲାଟା କିଛି ଶିଖିଛି ପାଠ ତ ନିହାତି ଆବଶ୍ୟକ। କିନ୍ତୁ ତା ସହିତ। ଆଉ ଶିଷ୍ଟାଚାର, ନମ୍ର ବ୍ୟ ବ୍ୟବହାର ଆଚରଣ ସବୁ ପିଲା ଶିଖିବା ଦରକାର।
ନିହାତି। ଆଉ ଏବେ ଆପଣଙ୍କ ସିଆଡେ କଣ ପଣସ ଅଛି ନା ସରିଲାଣି ପଣସ?
ପଣସ ଏବେ ଅଛି ସାର୍। ହେଲେ ଦରକାର କି ଆପଣଙ୍କୁ?
ମତେ ଟିକେ ସେ ଯୋଉ ଖଜୁରା ପଣସ ଟିକେ ବେଶୀ ପସନ୍ଦ। ମୁଁ ଏପଟେ ଆମର। ସହରରେ କଣ ମିଳୁଛି ଖାଜୁରା ପଣସ ଆମ ସହରରେ ତ ଆମେ ସେପଟେ ଗାଁ ଲୋକଙ୍କ ଉପରେ ଏକା ଭରସା କରୁଛୁ। ଗାଁରୁ କିଏ ପଠେଇଲେ ଏଇ ମୋ ସାଙ୍ଗ ମାନଙ୍କୁ ବହୁତ ଥର କହିଲିଣି କିନ୍ତୁ ଏ। ସେମାନେ ଟିକେ ଅଳସୁଆ ହେଇକି ପଠଉନାହାନ୍ତି ଆଉ ଆପଣ କୁଆଡେ ଯଦି ଅଛି କହିଲେ ବସ ଯଦି ପଠେଇ ପାରିବ କହିଲେ ମୁଁ ଏଠୁ ସହରରେ ଆମର ସହରରେ ରିସିଭ କରିଦେବି ଗ୍ରହଣ କରିବି।
ଆମର ଆମ ବାରିରେ ତ ଦଶ ଟା ବାରଟା ପଣସ ଗଛ ଅଛି ସାର୍। ଲୋକମାନେ ଆସିକି ବସ୍ତା ବସ୍ତା ଭୁଇଁ ଭୁଇଁ ନଉଛନ୍ତି ଆଉ ଆପଣ। କୁ ଯଦି ଦରକାର କହିଲେ ଆମେ ଆପଣଙ୍କୁ ଶଗଡରେ ପଠେଇଦେବୁ।
ହଁ। ଖଜୁରା ପଣସ ଅଛି ନା?
ଆପଣ ଖଜୁରା ପଣସ ଅଛି ସାର୍ ଆଉ ଆମର। ଅ କଣ କହିବେ ତେନ୍ତୁଳି ପଣସ ଅଛି।
ଆଚ୍ଛା।
ଖଟା ଖୋଜିଲେ ବି ପାଇବେ, ମିଠା ଖୋଜିଲେ ବି ପାଇବେ। ଆଉ ନାଉ କିନ ଖୋଜିଲେ ବି ପାଇବେ ଆମର ସେମିତି ଭେରାଇଟିଆ ଭେରାଇଟିଆ ପଣସ ଗଛ ଅଛି ଆମେ ପଣସ ଖାଉଛୁ। ଆମେ ସେ ପଣସରେ ଆମେ ବରା ବି। ଛାଣୁଚୁ।
ହୁଁ।
ଉ ଆଉ କଣ କି ପକୁଡି ଫକୁଡି ବାହାରର ଖାଇବୁ। ତେଲ ଟିକେ ଘରେ ଥିଲେ, ବେସନ ଟିକେ ଥିଲେ ଛାଣୀ ଦେଇକି ଖାଉଛୁ।
ହେଲେ ପଣସ ବରା କେମତି କଣ କେମିତି କୋଉ ପ୍ରକ୍ରିୟାରେ ଆପଣ କରନ୍ତି? ସେ କହିଲେ। ମୁଁ ବହୁତ୍ ଥର କରିଛି ଯେ ଆମ ଘରେ କରନ୍ତି। ସେ ଏତେ ଭଲ ହୁଏନି। ସେ ସେ ପେଲ୍ ସିଲି ମାନେ କଣ? କଣ କରିଦିଅନ୍ତି ସେଇଟା ଏତେ ଭଲ୍ ଲାଗେନି ଅଠାଳିଆ ଏମିତି ଲାଗେ।
ଫାଷ୍ଟ ପଣସକୁ ଆଣିବେ ପଣସର ମଞ୍ଜି ଯାକୁ କାଢିଦେବେ ସାର୍। ଆଉ ସେ ପଣସ ମଞ୍ଜିରେ ଗୋଟେ ଧଳାର ଗୋଟେ ପିତାଂଶ ଥାଏ। ତାକୁ ବି କାଢିଦେବେ। କାଢିକି ଭଲରେ ଚକୁଟି ନେବେ। ଆଉ ସେଇ ଉଁ ଚ କୁଟି ନେଲା ପରେ ଲୁଣ ଟିକେ ଆଉ ଆପଣ ଯୋଉଟା ଏ ଅ ବ୍ୟବହାର କରୁଥିବେ ବେସନ କି ମଇଦା ଉଁ ଉଁ ମିଶାମିଶି କରି। କରିଦେବେ ଆଉ ଟିକେ ସମୟ ସେଟା ଭଲରେ ଯାହା ସେ ପଣସକୁ ପୁରା ତା ସହିତ ପୁରା ମିଶିକି ଭଲ ଭାବରେ ଦଳିଦେବେ ଆଉ କେ ତେ ସମୟ ପରେ ଟିକେ ତାକୁ ଗୋଟେ ଅଧଘଣ୍ଟା ପରି ଆଉ ତାକୁ ଘୋଡେଇକି ଗୋଟେ ପ୍ଲେଟରେ ରଖିଦେବେ। କହିଲେ ଅଧଘଣ୍ଟା ପରେ ତାର ଟିକେ ଭଲ ଇଏ ଟିକେ ସ୍ମୁଥ୍ ହେଇକି ଭଲ ଖ୍ ଖାଇବାକୁ ପୁରା ଭଲ ଲାଗିବ ଛାଣିଲା ବେଳେ।
ଆଉ ତେଲ ନେଇ ଦେବେ ତେଲ ପକେଇକି ତ ତେଲ ଗରମ ହେଲେ ତ ତାକୁ ଟିକେ ଯେମିତି ବରା ଛାଣନ୍ତି ସେମିତି ଛାଣିଦେବେ ଆଉ।
ହେଲେ ମନେକର ପଣସ ପରିମାଣ କିଲେ ପାଖାପାଖି ବା-ବାହାରିବ ମନେକର ଦଶଟା କିଲେ ଓଜନ୍ ର ମନେକର ବାହାରିଲା। ସେଥିରେ କେତେ ଅଟା ପଡିବ କେତେ ଚିନି ପଡିବ କିିଲେ ଏ ପଣସରେ?
ଆପଣ ଯଦି କିଲେରେ ଯଦି କରିବେ କହିଲେ। ଆପଣ ଅଧ କିଲ ନେବେ।
ଅଟା?
ଅଟା ନାହିଁ ଆମର ବେସନ।
ବେସନ ବେସନରେ ହବ ନାଇଁ କି ଆଚ୍ଛା।
କରିବେ ଆଉ ଆପଣ ସ୍ଵାଦ ଅନୁସାରେ ଲୁଣ ପକେଇବେ ଆଉ।
ଆ ଚିନି ପଡ଼ିିବନି?
କୋଉଠି?
ସେଥିରେ।
ଚିଙ୍ଗୁଡ଼ି?
ଚିନି ଚିନି।
ନା ନା ଚିନି ଯଦି ଆପଣ ଯଦି ଚାହୁଁଛନ୍ତି କହିଲେ ଚିନି ପକେଇ ପାରିବେ ଯଦି ଡାଇବେଟିସ୍ ଯଦି ଆଉ ବିପି ସୁୁଗାର୍ ଯଦି ଯାହାକୁ ଥିବ ଆପଣ ସେଠି ଚିନି ନ ପକେଇକି ଗୁଡ଼ ଟା ପକେଇ ଦେବେ।
ଆଚ୍ଛା ଆଚ୍ଛା ହ
ଗୁଡ଼ ଟା କଣ କରିବ? ଆଉ ଯିଏ ଡାଇବେଟିସ୍ ତାକୁ ତ ଚିନି ପୁରା ମନା ନା।
ହଁ ଚିନି ଗୁଡ଼ ତ ସବୁ ଗୋଟେ ଜାତିର ଆଉ ଗୁଡ଼ ଖାଇଲେ ବି ତ ଡାଇବେଟିସ୍ ଗୁଡ଼ ଟାକୁ
ସାର୍ ହବ ନା। ଗୁଡ଼ ଟା ଡକ୍ଟର ମାନେ କହୁଛନ୍ତି ଭଲ। ଚା ବି ଆପଣ ଚିନି ନ କରିକି ଗୁଡ଼ରେ କରିକି ପିଅନ୍ତୁ ଆଉ ଯେତେ ସବୁ ପେଟରେ ଯାହା ମଇଳା ଥିବ ସବୁ ପଳେଇ ଯିବ।
ଓହୋ ହୋ ମୁଁ ତ ସବୁବେଳେ ମୋର ବି ମଧୁମେହ ରୋଗ ଅଛି ହେଲେ ମୁଁ ଟିକେ ଚିନି ଚାହା ଟିକେ ମତେ ବେଶୀ ଭଲ ଲାଗେ ଆଉ ପିଇଦିଏ ଆଉ କଣ କରିବା।
ହେଲେ ଆପଣ ଟିକେ ଦେହର ବି ଯତ୍ନ ନେବାକୁ ପଡିବ ନା ସାର୍ ଯେତେ ଯହାହଲେ ବି ଟିକେ ଏବେ ଛାଡିବାକୁ କ ଲାଗିବ କିନ୍ତୁ ଆପଣ ଛାଡିଦେଲେ ଛାଡି ବେ ଆପଣ ଚା ବଦଳରେ ଟିକେ ଗରମ ପାଣି ଉଷୁମ ପାଣି ଚା ଭାବିକି ପିଇ ଦିଅନ୍ତୁ ଗୋଟେ ଦି ଦିନ ତିନି ଚାରି ଦିନ ସାତ ଆଠ ଦିନ ପରେ ଆପଣ ସେ ଚା ଟା ଛାଡିଦେବେ ଆଉ ଆପଣଙ୍କୁ ଭଲ ଲାଗିବନି।
ଚାହା ତ ଛାଡିକି ମୁଁ ରହିପାରୁନି ଆଉ ଚାହା ତମର ଜୀବନ।
ଜୀବନ ହେଲେ ଜୀବନ ବଞ୍ଚିଥିଲେ ତ କେତେ ଚା ପିଇବେ କି ଯାହା ପିଇବେ
ନାଇ ଠିକ କଥା କହୁଛନ୍ତି ଆପଣ ଦେଖିବା ଛାଡିବାକୁ ଚେଷ୍ଟା କରିବା ଆଉ।
ତା ଭାଇ ଆପଣ ଟିକେ ଚେଷ୍ଟା କରନ୍ତୁ।
ହଁ ହୋ ହଁ। ହଉ ଠିକ ଅଛି କିଏ କଣ ଜଣ ଡାକିଲେଣି ମୁଁ ଟିକେ ରଖୁଛି ପଛେ କଥା ହବା ଆଉ।